ହାଲୋ ହଁ ହାଲୋ ହଁ ଭଲ
କଣ କଣ ଭଲ ଅଛନ୍ତି।
ହଁ ଭଲ ଟେ।
ହଁ।
ଆପଣ ଭଲ ଅଛନ୍ତି।
ଆଉ କଣ କରୁଛନ୍ତି। ହଁ ମୁଁ ବି ଭଲ ଅଛି ଆଉ କଣ କରୁଛନ୍ତି।
ହଁ ବସେଇଛିି ଆଉ ଖାଇକି ଏବେ ଜଷ୍ଟ ଖାଇଲି ଆଉ ଖାଇକି ବସି
ହୁଁ।
ହଁ ଖାଇଲେଣି ହଁ। ଉଁ ଭାତ ଡାଲି ଆମ୍ବ ଆଉ ଆଳୁ ଭଜା।
ହୁଁ।
ହୁଁ କଣ ଖାଇଲେ ଆପଣ?
ଆ ମୁ ଟିକେ ପୁଟଳ ଟିକେ ଝୋଳ ଟିକେ। ଆଉ ଭେଣ୍ଡି ଭଜା ଆଉ ଆମ୍ବ ତ ଏବେ ହେଇଛି ଏବେ ତ ସ ସିଜନ୍ ଚାଲିଛି ଆମ୍ବର ଆମ୍ବ ଟିକେ ଖାଇବା କଥା। ଆଉ କଣ ହଁ ରେଷ୍ଟ ନଉଛନ୍ତି।
ହଁ ଟିକେ ରେଷ୍ଟ ନଉଛି ଆଉ ହଁ ରେଷ୍ଟ ନଉଛି ଆଉ ଖାଇଲା ପରେ ଟିକେ ଯାହା ହେଲେ ପାଞ୍ଚ ଦଶ
ହଁ ଯାହାହେଲେ ବି ଦରକାର ଭାଇ ଆମେ ତ ଖାଦ୍ୟ ହୁଁ ଆମେ ତ ଖାଦ୍ୟ ଟା ଖାଉଛୁ କଣ ପାଇଁ ଆମେ ଖାଦ୍ୟ ଖାଇଲେ ଯେମିତି ଠିକ ସେ ଯଦି ହଜମ ହବ ଗଲେ ଆମର ତାମାନେ ଶକ୍ତି ଖାଦ୍ୟଟା ଖାଉଛୁ କାମ କରିବା ପାଇଁ ମେନ୍ କଥା ହଉଛି ଖାଦ୍ୟ ଖାଇଲେ ଆମକୁ ଶକ୍ତି ମିଳିବ ଶକ୍ ତି ଶକ୍ତି ମିଳଳେ ଯାଇକି ଆମେ ଯୋଉ କାମ କରିପାରିବା ନା କଣ କହୁଛନ୍ତି ହୁଁ ଧର ଜଣେ ଯଦି ଖାଦ୍ୟଟା ଖାଇବ ନାହିଁ ଦିନେ ଦିଇ ଦିନ ଯଦି ଜଣେ ଖାଇଲା ନାହିଁ। ସେ କଣ ଆଉ କଣ ତମ ସହିତ କାମ କରିପାରିବ।
ନାଇଁ।
ସେମତି ସେଇଟାକୁ ନେଇକି ଆମେ ଖାଦ୍ୟ ଟା ଖାଇବା କଥା। ତାପରେ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଛୁ। ଯେ କଣ ଆପଣଙ୍କ ଆଡେ କଣ ନଦୀ ଯାଇଚି ନା ବନ୍ଧ ଅଛି?
ହଁ ଆମ ହଁ ଗାଁ ରେ ଆମର ନଦୀ ବି ଅଛି ବନ୍ଧ ବି ଅଛି ଡ୍ୟାମ ବି ଅଛି।
ହୁଁ ଆମେ ଦେଖିବା ଆମର ଆଜି ହଁ ଆମେ ଟିକେ କଥା ହେବା ଟିକେ ଆକଚୁଆଲି ପାଣି ଯୋଉ ତା ମାନେ ଦୂଷିତ ହଉଛି ତାର ମୁଖ୍ୟ ମୁଖ୍ୟ କାରଣ ଉପରେ ଟିକେ ଆଗ ଚର୍ଚ୍ଚା କରିବା ଆମେ ଆଜି।
ହଉ ହଉ।
ହଁ ତ ଆପଣଙ୍କ ଗାଁରେ ପୋଖରୀ ଥିବ ଦେଖିବେ ପୋଖରୀ ଯୋଉ ପୋଖରୀ ପାଣି ତାମାନେ ଦୂଷିତ ହବାର ଆପଣଙ୍କୁ କଣ ଲାଗୁଛି କାରଣ ସବୁ? ପୋଖରୀରେ ଯାହା ଦେଖୁଛନ୍ତି ଆପଣ ପୋଖରୀ
ପୋଖରୀ ପାଣି ଦୂଷିତ ହେବାର କାରଣ ମାନେ ଯାହାବି ଆମେ ଏବେ ପୋଖରୀକୁ ମନେକର ଗାଧେଇ ଗଲେ ବହୁତ ସଂଖ୍ୟାରେ ହଁ ଲୋକମାନେ ଯାଉଛନ୍ତି ଗାଧେଇବା ପାଇଁ ତ ସେଥିରେ ଯାହାବି ଆମେ ପାଣି ମାନେ ସେଠେକୁ ଜଣେ ଜଣେ ଅଛନ୍ତି ପାଣି ଉପରକୁ ଡେଗି ପଡିବେ। ମାନେ ଭିତରକୁ ଯାଇକି ପୁରା ଗାଧେଇବେ ଆଉ ସେ ଯୁଗୁରୁ ବି ଗୋଳିଆ ହେଇଯାଉଛି। ହୁଁ ଧୁଷରେଇ ଯାଉଚି ଆଉ। ଯାହା ବି ସାବୁନ ଖୋଳ କି କଣ ସେ ସା ସାମ୍ପୁ ଫଳ ସେ ଯାକୁ ବି ସେଠି ସେ ପାଖାପାଖି ପକେଇଲେ କି କଣ ହଁ ଅଳିଆ ଆବର୍ଜନା ଯାହାବି ଖଳ ପ୍ଲାଷ୍ଟିକ୍ ଜାତୀୟ। ସେଟା ପକେଇଲେ ସେଇଟା ହିଁ ଦୂଷିତ ହେଇଯାଉଚି।
ହୁଁ। ତାପରେ ବି କଣ ହଉଛି କି ଏସବୁକୁ ଛାଡିଲା ପରେ ଆମେ ଧରନ୍ତୁ ଦେଖନ୍ତୁ ଆପଣଙ୍କ ପୋଖରୀ ଥିବ ସେଠି ଦେଖିବେ ଗାଈ ଗୋରୁ ଗାଧେଇବାକୁ ନଉଥିବେ। ଧର ଗାଈ ଗୋରୁ ଗାଧେଇଲେ ଆଉ ପୋଖରୀ ପାଣି କୁଆଡେ ଗଲା ଗି କୁଆଡେ ଯିବନି ନା ତ ସେଇଠି ହିଁ ରହିଲା ସେମାନେ ଗାଧେଇଲେ ଆପଣ ଆମେ ତାମାନେ ଦେଖ ଲୋକମାନେ ଯାଉଥିବେ ସେଠି ବାସନ କୁସନ ମାଜୁଥିବେ ତାମାନେ। ସେମାନେ ମାଜିଲେ ବି କଣ ହବ ତା ତ ସେଇଠି ରହିଲା ସେଇଟା ଆଉ ପାଣି କୁଆଡେ ପୋଖରୀ ପାଣି ତ କୁଆଡେ ଯିବ ନାହିଁ। ସେ ରହିଲା ସେମିତି ତା ମାନେ ସେଇ ଗୋଟେ ଜାଗାରେ। ଆଉ ଦେଖିବେ ପୋଖରୀ ହୁଡାରେ ଗଛ ମାନ୍ ଲାଗିଥିବ ବିଭିନ୍ନ ବଡ ବଡ ଗଛ ଥିବ ଯୋଉ ଗଛ ପତ୍ର ଧର ସେଠି ପଡିଲା ତ ସେ ଧୀରେ ଧୀରେ ପ ଥିବ ଆଉ ଆପଣଙ୍କ ପୋଖରୀରେ ଦେଖିଥିବେ ପଙ୍କ ଆଉ ବିଭିନ୍ନ ପ୍ରକାର ଆମର ପଦ୍ମ ଫୁଲ କଇଁ ଫୁଲ ଏମିତି ସବୁ ହେଇ ଥିବ ଦଳମାନ। ଏଇ ସବୁ ତ ହଉଛି ପୋଖରୀ ପାଣି ତାମାନେ ଦୂଷିତ ହବାର ମୁଖ୍ୟ କାରଣ। ଆଉ-ଆଉ ହଁ। ତାହାକୁ ଆମେ ଯଦି ପୋଖରୀ ହୁଡାରେ ଧରନ୍ତୁ ଗଛ ଗୁଡା ଲଗେଇବାନି ବଡ ଗଛ। ଆଉ କଣ ଭାବୁଚନ୍ତି ତାକୁ ପୋଖରୀକୁ ଆମେ କେମିତି ସଫା ରଖିପାରିବା ପୋଖରୀ ଜଳ
ସଫା ହଁ ସଫା ରଖିବା ତାକୁ ଆମେ ଏସବୁ ଯାହାବି ଅଳିଆ ଆବର୍ଜନା ଅଛି ଯାହାବି ଆମେ ସେଡେ ପକଉଚ ଯାହାବି ଆମେ ପ୍ଲାଷ୍ଟିକ ଜରିକି କିଛି ବି ସେଠେ ପକଉଛେ
ହୁଁ।
ତାକୁ ମାନେ ଗୋଟେ ଜାଗାରେ ସାଇଡ କରିକି ପକେଇବା ଦରକାର ଏମିତି ତାପରେ କିଛି ଦିନ ପରେ ସେଟାକୁ ପୋଡିଦେବା ଦରକାର।
ହୁଁ।
ପୋଡିଦେବା ନହେଲେ ପୁନର୍ବ୍ୟବହାର କରିବା ପାଇଁ କି କଣ। ସେଟା ଦେବା ଦରକାର ଯଦି ବୋଟଲ ଜାତୀୟ ଅଛି ତ ସେଟାକୁ ପୁନର୍ବ୍ୟବହାର ହେଇପାରିବ କିନ୍ତୁ ଆଉ ଯୋଉ ସାମ୍ପୁ ଛୋଟ ଛୋଟ ସେଟାକୁ ହେଇପାରିବନି ତ ସେଇଟା ସେଟା ପୁଡି ଦେଲେ ବେ ସରେଇବ ହେଡେଇକି ଆଉ ଗାଈ ଗୋରୁ ମାନେ ତାଙ୍କୁ ମାନେ ବାହାରେ ହିଁ ସେଠୁ ପାଣି ନେଇକି ବାହାରେ ଗାଧେଇ ଦେବାଟା ଦରକାର।
ହଁ ସେମିତି କଲେ ଜାଇଁ ଭଲ ହବ। ଆଉ ଆଉ ସେ ସବୁ ଦିଗ ପ୍ରତି ଆମେ ହଁ ସେ ସବୁ ଦିଗ ପ୍ରତି ଆକଚୁଆଲି ଆମେ ଯଦି ଧ୍ୟାନ ଦେବା କଣ ହେଉଛି କି ଆମେ ସେଠି ଗାଧଉଚୁ। ସେଠୁ ପାଣି ବି ଆମେ ବ୍ୟବହାର କରୁ, ଆମେ ଧର ଗାଧୋଇ ଗଲେ ସ କଣ ହେଲା ସେଠି ଆମେ କଣ କରୁଛୁ ସେଇଠି ହିଁ ତା ମାନେ ଆମେ ଏଇଟା କରୁଛୁ ନା ସେଇଟାକୁ ବ୍ୟବହାର କରିଦଉଛୁ।
ହଁ।
ତ ସେଇଟାକୁ ତାମାନେ ଆମେ ଯଦି ସଫା ସୁତୁରା ରଖିବା ତାହେଲେ
ହଁ ସଫାସତୁରା ରଖିଲେ ଆମ ପରିବେଶ ଭଲ ମାନେ ଆମ ବ୍ୟବ ସ୍ବଚ୍ଛ ହବ, ଜଳକୁ ଆମେ ଗାଧେଇ ପାରିବା କି ଯାହା ବି କରିପାରିବା, ହୁଁ।
ହଁ ପରା ଆଉ ଯଦି ସେ ସବୁ ଯଦି ଆମେ ତର ସଫାସୁତୁରା ରଖିବାନି ପୋଖରୀ ଜଳକୁ ଧର ଆମେ ତା ସେଠି ଯୋଉ ମଇଳା ପକଉଚେ ମଇଳା ପକେଇବା ନାଇଁ ଗଛ ଲଗେଇବା ନାଇଁ ପ ପୋଖରୀ ହୁଡାରେ ତାପରେ ପୋଖରୀ ହୁଡାରେ ଲୋକମାନେ ଦେଖିବେ ତାମାନେ ଯୋଉ ଯାଆନ୍ତି ଯୋଉ। ତାମାନେ ଝାଡ଼ା, ପରିସ୍ରା ଯୋଉ କରିଦିଅନ୍ତି ସେଇଗୁଡ଼ାକୁ ଯଦି ଆମେ ବନ୍ଦ କରିବା ତାହେଲେ ପୋ ଖରି ଜଳ ନିଶ୍ଚୟ ତା ମାନେ ସଫା ସୁତୁରା ରହିବ ଆଉ, ସେଠି ଆମେ ଗାଧେଇଲେ ବି ଆମକୁ ବି ହଁ ଆମକୁ ବି ବିଭିନ୍ନ ପ୍ରକାର ରୋଗ ହବ ନାହିଁ ଆମେ ବି ସୁସ୍ଥ ରହିବା।
ହୁଁ।
ନା କଣ କହୁଛନ୍ତି?
ହଁ ସେମିତି ହିଁ ସେମିତି ହିଁ କରିବା ଦରକାର। ଯାହା ଦ୍ୱାରା ଆମର
ହୁଁ।
ସୁସ୍ଥ ପରିବେଶ ଗଠନ ହେଇପାରିବ।
ହୁଁ ଆଉ ଆପଣଙ୍କ ଆଡେ କଣ ନଦୀ ବି ଯାଇଛି କି?
ହଁ ନଦୀ ଆମ ଆଡେ ନଦୀରେ ପ୍ରାୟ କେହି ଏତେ ଯାଆନ୍ତିନି ଗାଧେଇବା ପାଇଁ। ପୋଖରୀକୁ ପ୍ରାୟ ଅଧିକ ଯାଆନ୍ତି ଆଉ ଡ୍ୟମ୍ କୁ ଅଧିକ ଯାଆନ୍ତି। ନଦୀ କୁ ବହୁତ କମ ଜଣ ଗାଧେଇବାକୁ ହଁ ସେଠି ମାନେ ପାଣି ପ୍ରବଳ ଆସେ ନଦୀରେ। ହୁଁ କିନ୍ତୁ ପ ପ ଏଠି ମାନେ ଏତେ ସ ଫା ପାଣି ଆସେନି ନଦୀରେ ଟିକେ ଗୋଳିଆ ପାଣି ବର୍ଷା ଫର୍ଷା ହେଇକି ବର୍ଷା ବର୍ଷା ହଁ। ହଁ ଗୋଳିଆ ପାଣି ଆସେ ତ ସେଥିପାଇଁ ପୋଖରୀକୁୁ ଯାଆନ୍ତି ଗାଧୋଇବା ପାଇଁ।
ହୁଁ ଯେ ଆମେ ନଦୀକୁ ଦେଖନ୍ତୁ ଆମେ ନଦୀ ପାଣି ବି ଆମେ କଣ ଭାବୁଛୁ ନଦୀକୁ ଦେଖ ଦେଖିଲେ ନିର୍ମଳ ଦେଖାଯାଉଛି ତାମାନେ ସଫା ଦେଖାଯାଉଛି ଆମେ ଭାବୁଛୁ ନଦୀ ପାଣି ତାମାନେ ସଫା ଥିବ ବୋଲେ ବିଶୁଦ୍ଧ ବୋଲି। କିନ୍ତୁ ଆପଣଙ୍କୁ ଲାଗୁଛି ନଦୀ ପାଣି ବିଶୁଦ୍ଧ ଥିବ?
ନାଇଁ ନାଇଁ ନଦୀ ପାଣି ବିଶୁଦ୍ଧ ନଥିବ କାହିଁକି ନା ସେଥିରେ ଅଧିକ ପ୍ରଦୂଷି ତ ମାନେ ନଦୀ ପାଣି।
ହୁଁ।
ହଁ ଅଧିକ ପ୍ରଦୂଷିତ ମାନେ ନଦୀ ଯୁଆଡେ ଯୋଉ ଯୋଉ ଯୋଉ ଜାଗା ଜାଗା ଦେଇକି ଯାଉଛି ସେ ଜାଗାରେ କେତେ ଲୋକ ଅଳିଆ ଆବର୍ଜନା କି ଆମର ଜା ଯାହାବି ମୂର୍ତ୍ତି ବିସର୍ଜନ ହୁଏ ସବୁ କିଛି ସେ ନଦୀରେ ପକେଇ ଦେଉଛନ୍ତି, ଆଉ ଯେତିକି ସବୁ ଆମର ଆ ଅପରିଷ୍କାର ଡ୍ରେନ୍ ପାଣି ସେଟା ନଦୀକୁ ଛାଡି ଦଉଛନ୍ତି, ହଁ ମତେ ଲାଗେ ଅଧିକ ନଦୀ ପାଣି ଅଧିକ ପ୍ରଦୂଷିତ।
ହୁଁ ହଁ ସେ ସବୁ କାରଣ ଯୋଉଟା କହିଲେ ଏଗୁଡ଼ାକ ଆଚୁଲି ଆମ ନଦୀ ପ୍ରଦୂଷିତ ହେବାର ମୁଖ୍ୟ କାରଣ ତାପରେ କଣ ହଉଚି ଦେଖନ୍ତୁ କଳକାରଖାନା ବ୍ୟବହାର ହେଲା କଳକାରଖାନ ପାଣି ଦେଖିବେ ସେ ଯାକ ନଦୀକୁ ଛାଡ଼ି ଦେଉଥିବେ। ତ ସେ ପାଣି ଯେହେତୁ ନଦୀ କୁ ଆସିଲା ଗନେ ସେଇଟା କଣ ହବ ତାର ଦୂଷିତ ମାନେ ଯୋଉ ରହିବେ ସେଠି ଯୋଉ କୀଟାଣୁ ଜିବାଣୁ ସେମାନେ ତ ନଦୀରେ ହିଁ ଘୁରି ବୁଲିବେ ନା। ତ ସେମାନେ ହିଁ ତାପରେ ସେଇ ପାଣିକୁ ଆମେ ୟୁଜ୍ କରୁଚୁ ଗାଧାଉଚୁ ତାପରେ ପିଉଚୁ ବି ତ ଆମେ ତାକୁ ଯଦି ଆମେ ପାଣିକୁ ଫୁଟେଇକି ପିଇବା ତାହେଲେ ହୁଏତ ଆମ ର ତାମାନେ ଠିକ୍ ରହିବ ରୋଗ ତା ମାନେ କିଛି ହେବ ନାହିଁ ନହେଲେ ସେ ନଦୀ ପାଣିକୁ ଆମେ ଯେ ଏତେ ନିର୍ମଳ ଭାବିଲି ଏୟା ଭାବିଲେ ବି ଆମେ ତାମାନେ ତାକୁ ପିଇବା ଉଚିତ୍ ନୁହଁ।
ହୁଁ ସେଟାକୁ ଫୁଟେଇକି ପିଇଲେ କଣକି ତାର ଶହେ ଡିଗ୍ରୀ ଯେତେବେଳେ ଫୁଟିଯାଏ ପାଣି ଟା ସେତେବେଳେ ତାର କୀଟାଣୁ ସବୁ ମରିଯାନ୍ତି। ତ ଆଉ କିଛି ବ୍ୟବ ମାନେ ତାପରେ ଆମେ ବ୍ୟବହାର କରିପାରିବା ଆରାମସେ ପିଇ ପାରିବା ତାକୁ। ଖାସ କରି ପିଇବା ପାଇଁ ଫୁଟେଇକି ପିଇବା ଦରକାର୍ ହୁଁ।
ହଁ ପିଇବା ପାଣିଟାକୁ ଆମେ ଠିକ୍ ସେ କଣ କରିବା ଫୁଟାଇକି ତାକୁ ତାପରେ ଥଣ୍ଡା କରିଦବା ରଖିଦବା ଥଣ୍ଡା ହେଇଗଲା ପରେ ବ୍ୟବହାର କଲେ କଣ ହବ କି ଆମକୁ ତାମାନେ ଯୋଉ ବିଭିନ୍ନ ପ୍ରକାର ରୋଗ ହଉଚି ଧରନ୍ତୁ ହେଲା ଆମର ଝାଡ଼ା ହେଲା କିମ୍ବା ବାନ୍ତି ହେଲା କିମ୍ବା ଦେଖନ୍ତୁ ଦୂଷିତ ପାଣି ବ୍ୟବହାର କରିବା ଦ୍ୱାରା ଏଇ ସବୁ ରୋଗ ତ ନିହାତି ଇୟା ଭାବରେ ହେଉଚି ତାପରେ କାଛୁ କୁଣ୍ଡିଆ ଏଗୁଡ଼ାକ ଯେଉଁ ରୋଗ ହେଉଚି ଏଇଗୁଡ଼ାକ ତାମାନେ ହେବ ନାଇଁ। ଛୋଟ ଛୁଆ ମାନେ ଦେଖିବେ ମାନିବେନି ନଦୀରେ ଗାଧୋଉଥିବେ ସେଠୁ ପାଣି ପିଇ ଦଉଥିବେ ତ ବିଶେଷ କରି ସେମାନଙ୍କ ପାଇଁ ବି ଆମେ ସଚେତନ ରହିବା ଦରକାର୍ ତାପରେ ନଦୀରେ ଆମେ ଯଦି ଧରନ୍ତୁ ଅଳିଆ ଆବର୍ଜ ନ ପକେଇବା ନାହିଁ ଡ୍ରେନ୍ ପାଣି କୁ ନଦୀକୁ ଛାଡିବା ନାହିଁ ତ କଣ ହବ ନଦି ପାଣି ବି ଦୂଷିତ ହବ ନାହିଁ ଯାହାଫଳ ସଚେତନତା ଆମେ ନିଜେ ଏଥିପାଇଁ ଦାୟୀ ହଉ ଯ ଆମେ ନିଜେ ଆଉ କେହି ନୁହଁ କାହିଁକି ଆମେ ନିଜେ ତାମାନେ ହୁଁ ସବୁ ଜିନିଷ
ହୁଁ ସବୁ ଜିନିଷକୁ ଆମେ ସଫାସୁତୁରା ରଖିବା ଆଉ ସେଠିବି ତାମାନେ ଆମ ପର ପିଢି ଯୋଉମାନେ ବି ବ୍ୟବହାର କରୁଚନ୍ତି ଧରନ୍ତୁ ଜାଣିନାହାନ୍ତି ସେମାନେ ମାନିବେ ତାମାନେ ସେଇ ପାଣିକୁ ଆମ ଆମେ ଏଠି ହେଲେ ନଳକୂପ ଅଛି ନଳକୂପ ପାଣି ପିଇ ଦେଉଚୁ ନଦୀରେ ଗାଧେଇ ଦଉଚୁ କିନ୍ତୁ ଯଉଁମାନଙ୍କ ପାଖେରେ ନାହିଁ ଆ ଦେଖନ୍ତୁ ଦୁର୍ଗମ ଅଞ୍ଚଳରେ ଯେଉଁମାନେ ରହୁଚନ୍ତି ସେମାନେ ଯାଉଚନ୍ତି ନଦୀରୁ ପାଣି ନେଇକି ଆଦିବାସୀ ଆଦିବାସୀର ଅଞ୍ଚଳ ହୁଁ ସେମାନେ ବ୍ୟବହାର କରିବା ପାଇଁ ବାଧ୍ୟ ତ ସେମାନେ ବ୍ୟବହାର କଲେ କଣ ହବ ଆମେ ଯୋଉ ଅଳିଆ ଆବର୍ଜନା ପକୋଉଚୁ ସେରାତ ଆଉ ନଦୀରେ ଦେଖାଯାଉନିଁ। ସେଟା ତ ତାମାନେ ପଡ଼ିଲା ସେଟା ଯାଇକି ଉଁ ରହିଲା ତାର ଉଁ କହୁଚି ଦୂଷିତ ଯୋଉ ଜୀବାଣୁ ରହିଲେ ସେମାନେ ବୋହି ଚାଲିଲେ ନଦୀରେ। ତ ସେଇଥିପାଇଁ ମୁଁ ଭାବୁଚି ଆମେ ଯେତେ ତାମାନେ ନଦୀରେ ଅଳିଆ ଆବର୍ଜନା ପକେଇବା ନାଇଁ। ନଦୀକୁ ଦେଖିବା ଆମେ କେମିତି ତାମାନେ ମୂର୍ତ୍ତି ବିସର୍ଜନ କରିବାନି ଆମର ଯୋଉ ସ୍ ତାର ବ୍ୟବହାର କରୁଚୁ କ୍ଷେତରେ ତାର ପାଣି ବି କେମିତି ଯିବନି ଗୋଟେ ହୁଁ।
କ୍ଷେତରେ ନେଇକି ମୂର୍ତ୍ତିକୁ ପୋତିଦେବା ହଁ ମାନେ ଯାହାବି ଏମିତି ଗାତ କରିକି ସେଥିରେ ସବୁ ମୂର୍ତ୍ତି ପକେଇ ଗୋଟେ ଜାଗାରେ ପକେଇକି ତାକୁ ମାଟିରେ ପୋତି ଦେଲେ ସେଟା ମିଶି ଯିବ ମାଟି ସହିତ।
ହୁଁ।
ହୁଁ।
ତାପରେ ବି ଆଉ ଗୋଟେ କଣ କି ଆମର ଯଦି କୌଣସି ଗୋଟେ ତା ମାନେ ବ୍ୟବହାର ହୋଉନଥିବା ପୋଖରୀ ଅଛି ତ ସେଇଟି ଆମେ ମୂ ର୍ତ୍ତି ବିସର୍ଜନ କଲେ ବି ଭଲ ହବ କାହିଁକି ସେଟାକୁ କେହି ବ୍ୟବହାର କରୁନାହାନ୍ତି ତ ସେ ତାମାନେ ପାଣି ତାମାନେ ଏଇଟା ହେବାର କୌଣସି ଅସୁବିଧା ନାହିଁ।
ଅସୁବିଧା ନାଇଁ। ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା, ହଉ।
ମତେ ବି ଭଲ ଲାଗିଲା, ହଉ ଧନ୍ୟବାଦ।
ଧନ୍ୟବାଦ। ।